ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଚ୍ଛା ଆ ହ ଆମ ଯୋଉ ମାତା ଶ୍ରୀ ମାନେ ଆଉ ତାଉ ସମୟ ପରା ହେଇଗଲା ସେଥିପାଇଁ ଆମକୁ ସମାପ୍ତ କରିବାକୁ କୁ ପଡ଼ିଲା ଆମେ ପୁନର୍ବାର ପୁଣି ବାର୍ତ୍ତାଳାପ କରିବା ସେଇ ବିଷୟବସ୍ତୁ ଉପରେ। ଆଚ୍ଛା କୁହନ୍ତୁ?
ନାଇଁ ନାଇଁ ମୁଁ ଜାଣିଥିଲି ସିଏ ଯାହା ହେଲେ ପରିବାରରେ ସାନ ହଉ ବୋଉ କି ଯୋଉ ତା ସାନ ଭାଉଜ ସେ ବେଶୀ ତା ସାନ ଭାଉଜ ସହିତ କଥା ହୁଏନା ସବୁବେଳେ କଣ କହିଥିବେ? ସିଏ ମତେ ଖରାପ ଭାବୁଥିବ ଭଲ ପାଉନଥିବ ମୁଁ ଏଇଆ ଭାବିଥିଲି ସତକଥା।
ସେମିତି କେବେବି ସେ ମତେ କହିନି। ମାନେ ଯଦି ସାମାନ୍ୟ ଭିତରେ ତମ ଭିତରେ ହେଇଥାଏ ସେ ମତେ କହିବେ ତୋର କଣ ଦରକାର ଏତେ ଘରଭିତରକୁ ମୁଣ୍ଡ ପୁରେଇଆ
ହଁ। ଆଚ୍ଛା ବହୁତ ଖୁସି ଲାଗିଲା।
ସେରେ କିଛି କେବେ ବି ଗୋଟେ ଖରାପ୍ କଥା କହିନି ଇଏ ଖରାପ୍ ସିଏ ଭଲ ସିଏ ଖରାପ୍ ଇଏ ଭଲ।
ଆଚ୍ଛା ଯାହା ହଉ ଶୁଣିକି ଆଜି ବହୁତ ଖୁସି ଲାଗିଲା। ଆଉ ମୁଁ କେବେ ଭାବିିନଥିଲି ଏଇ ସିଏ ମୋ ବିଷୟରେ ଏମିତି କହିଥିବେ।
ସିଏ କୁହନ୍ତି ନା
ଆଚ୍ଛା ଆଚ୍ଛା ଯାହା ହଉ। ବହୁତ ଖୁସି ଲାଗିଲା ଶୁଣିକି ଆଜି ଆଉ ତମେ ମୋ ମନରୁ ଗୋଟା ମାନେ ବହୁତ ବଡ଼ ଇଏ ହାଲକା କରିଦେଲ ଦ୍ୱନ୍ଦ ଗୁଟା ଥିଲା ମୋ ମନେରେ
କହିଥିଲି ନା କି ମତେ ସବୁବେଳେ ଗୋଟେ ସାନ ଭଉଣୀ ଭଳିଆ ହିଁ ଦେଖିବ କାହିଁକି ନା କେବେ ବି ମାନେ ଝଗଡ଼ା ମଗଡ଼ା ସେଥିପାଇଁ
ନାଇଁ ସେଇଟା ମୁଁ ବି ଜଣକୁ ଦେଖିଥିଲି ହେଲା। କାହିଁକିନା ମୁଁ ସେ କଷ୍ଟଟା ପାଇଛି ନା ବହୁତ ପାଇଛି ମୁଁ ସେ କଷ୍ଟ ସେଥିପାଇଁ ମୋର ଟିକେ ମାନେ ଏଇଆ ଆଉ କଣ କହିବି?
ସେଇଟା ତ ଠିକ୍ କଥା କେତେବେଳେ କଣ ହବ କଣ କହିହବ କିନ୍ତୁ ସ ଖାଲି ଗୋଟେ ଭରସା ରଖ।
ଆଉ ହୋ ହଉ ଦେଖିବା କଣ ହଉଛି ଆଗୁକୁ ଆଉ। ମତେ ମୁଁ କହିବି ସତ କଥା ମୋ ବିଷୟରେ ମୋତେ ତୁମେ ସାମ୍ନାରେ ଦଶ ପଦ କୁହ ହେଲା। ଝଗଡା କର ମୁଁ ସେଇନା ମିଶିବି କଥା ହେବି ମତେ କଣ କହିଲ ମତେ ହଁ ଆଚ୍ଛା ମତେ କୋଉଟା ବୋହୁତ ଖରାପ ଲାଗେ କହିଲ ମାନେ ମୋ ସାମ୍ନାରେ ଯେ ମିକେ ଭଲ କଥା ହୋଉଥିବ କିନ୍ତୁ ମୋ ପଛରେ ଖରାପ ଆଲୋଚନା କରୁଥିବ। ସେଇଟା ହିଁ ମତେ ହୋହୁତ କଷ୍ଟ ଦିଏ ବୁଝିଲ ମୋ ସାମ୍ନାରେ କଣ ମୁଁ କରିଚି ହଁ କି ଭାଉଜ କି ଦିଦି କି ଅପା ଏଇଟା କରିଛ। କଥାବାର୍ତ୍ତା ହେଇଯିବା ନିଜ ଭିତରେ ମତେ ସେଇଟା ଭଲ ଲାଗେ। କିନ୍ତୁ ପଛରେ ଗୋଟେ ମିଥ୍ୟା ଆଳପ କଲେ ମାନେ କିଛି ମାନେ ସେଇଟା ସୁ ମୁଁ ନ ଶୁଣିଥିବି ଯଦି ଭଲ କଥା ମତେ ଶୁଣିଦିଏ ମତେ ବୋହୁତ କଷ୍ଟ ହୁଏ। ନା ମୁଁ ଆଉ ମାନେ ଲୋକମାନେ ଅଛନ୍ତି ମାନେ ହୃଦୟରେ ରାଗ ର ରଖିକି ଉପରେ ମିଠା ବାର୍ତ୍ତା କରିପାରିବେ କିନ୍ତୁ ମୁଁ କରିପାରେନି। ମୁଁ ମାନେ ମୋ ମନରେ ଯାହା ଥାଏ। ମୋ ମନରେ ତମ ପ୍ରତି ଭଲ ପାଇବା ନାଇଁ ନା ମୁଁ ସେଟା ଉପରେ ବି ତମକୁ ଦେଖେଇବି ମୁଁ ଉପର ମନରେ ତମକୁ ମିଛ ଭଲ ଭଲ ପାଇବା କେବେ ଦେଖେଇ ପାରିବିନି ବୁଝିଲ ମୋର ଏଇ ଗୁଣ। ମୋ କହିବା କଥା। ଘର କରିକି ଅଛି ଝଗଡା ଝାଟି ଭଲ ମନ୍ଦ ମନାନ୍ତର ଅଛି। ପଛରେ କାହା ବିରୁଦ୍ଧରେ ଖରାପ ଗପନି ହେଲା ବୋହୁତ କଷ୍ଟ ଦିଏ ସେଇଟା ବୁଝିଲ। ଏଇଆ ହେଲା କଥା ଆଉ ଏତିକି କଥା ବାସ୍ ଆଉ କିଛି ନୁହଁ। ଆଉ ବେଶୀ ବେଶୀ କଷ୍ଟ ଦବ କୋଉଟା ଧର ଏଇନା କେ ମୁ ଦିଅର ବାହା ହେଇନାହାନ୍ତି ମୁଁ ଏଇନା ମୋ ଦିଅର ବୋଲି ଅଧିକାର ଅଛି। ତମେ ଆଜି ବାହା ହେଇକି ଆସିବ ମୋ ସ୍ଵାମୀ ମୋ ସ୍ଵାମୀ ପଇସା ମୋ ସ୍ୱାମୀର ଖାଉଚ ମୋ ସ୍ଵାମୀର ସ ଯିବ ହେଇ ମୋ ସ୍ଵାମୀ ର ଏଇଟା ସେଇଗୁଡା ବୋହୁତ ଖରାପ ଲାଗେ ବଡ ମାନଙ୍କୁ ବୁଝିଲ। ଯାହା ହେଲେ ବି ମାନେ ବଡ ମାନଙ୍କର ଅଥ ଅଥର ଅଭାବ ଥାଉ କିନ୍ତୁ ସେମାନେ ମାନ୍ୟରେ ବଡ ହେଇଥାନ୍ତି ବୁଝିଲ ତାଙ୍କୁ ଏଇ କଥା ଥରକ ବଡ଼ମାନାନଙ୍କୁ ବୋହୁତ କଷ୍ଟ ଦେଇଥାଏ କିନ୍ତୁ ସେଇଟା କେହି ବୁଝିପାରନ୍ତିନି। ସେଇଟା କେହି ବୁଝିପାରନ୍ତିନି ଯିଏ ମାନେ ଚୁପ୍ ରହିଲା ମାନେ କଣ କରିକି କିମ୍ବା ଯୋଉ ଭଲ ଉପରେ ମିଠା ବାାର୍ତ୍ତା କରିକି ରହିଲା ସତ ସତ ସେଇଟାକୁ ସମସ୍ତେ ଭଲ କୁହନ୍ତି। ଆ ଯିଏ ମନର କଥା ପ୍ରକାଶ କରିଦିଏ ସେ ସମସ୍ତଙ୍କ ପାଖରେ ଖରାପ ହେଇଯାଏ। ଯାହାର ସହିବାର ଶକ୍ତି ନଥାଏ। ଆଛା ମତେ ମୁଁ କହିବି ଯେ ନାହିଁ ମାନେ ଯେତିକି ଅଛି ମାନେ ମୁଁ ଯାଣ ହାତ ଧରିଚି ଧର ଶହେ ଟଙ୍କା ଅଛି ମୁଁ ସେତିକିରେ ଭାତ, ଡାଲି ଖାଇବି କିନ୍ତୁ କାହାର ମୁଁ ମାଂସ ଖାଇକି ପଦେ ଶୁଣିବିନି। ବୁଝିଲେ ମୋର ସବୁ ଏଇ ସବୁ ସମସ୍ତଙ୍କ ଗୁଣ ସମସ୍ତଙ୍କ ପସନ୍ଦ ସମାନ ନୁହେଁ ନା। ସେଥିପାଇଁ।
ପଦ କରେ ବି ମାନେ ସେମିତି କାହିଁ ଜଣେ ତମକୁ କହିବ। ବୋଉ ତମ ନିର୍ମାଣ ନାହିଁ ତମେ ଯା ହାତ ଧରିଚ ତାରେ କଣ କିଛି ରୋଜଗାର ନାହିଁ ନା କଣ? କଁ ପାଇଁ ଜଣେ କହିଲେ।
ଆଛା ନାହିଁ ଯେତେବେଳେ ମାନେ କଁ କହିଲ? ହୁଁଁ ତମକୁ କହୁଛି କହୁଛ ତମ ସାନ ଭଉଣୀ ତମକୁ ବଡ ଭଉଣୀ ଭଳିଆ କହୁଛି। ଉଁ ମାନେ ମୁଁ ଯାହାଙ୍କ ହାତ ଧରିକି ବାହା ହେଇଛି ତାଙ୍କର ପ୍ରଥମେ ବହୁତ କମ ରୋଜଗାର ଥିଲା। ସାତ ହଜାର ସେ ପାଉଥିଲେ ମାତ୍ର। ତା କତିକି ନଅ ହଜାର ପାଇଲେ ସେଇଥିରେ ବହୁତ କିସ୍ତି କରିଥିଲେ। ତୋ କୁହନ୍ତି କିସ୍ତି ମାନେ ଗାଡି ଗୋ ଟା କିଣିଲେ ଆଉ ଘର ହେଲା କିସ୍ତି ତା ତାପରେ ହେଠୁ ମୋବାଇଲ ଟି ଭି ମାନେ ଘର ପ୍ଲାଷ୍ଟ ପରଠୁ ଛାତ ପକା ନିମଟିଲ ଏମିତି ବହୁତ। ଅଁ ତାପରେ ଛୁଆ ପିଲା ଦି ଦି ଜଣ ବୁଝିଲ? ଆଉ ଛୁଆ ପିଲାଙ୍କ ଖର୍ଚ୍ଚ ଦେହ ପା ଆଜି ସିଏ ପଦାରେ ରହିଲେ ତାଙ୍କ ଖର୍ଚ୍ଚ। ହେଠୁ ତାପରେ ମୋର ମୁଁ ଯେହେତୁ ମୁଁ ତ ଫାଷ୍ଟ ଯେତେବେଳେ ତମ ମାନେ ଯାହାଙ୍କୁ ମୁଁ ବାହାହେଇଚି ସେତେବେଳେ ସାତ ହଜାର ପାଉଥିଲେ। ମାନେ ମୁଁ ସେତେବେଳେ କେବଳ ସିନ୍ଦୁର ଆଉ ମୁଣ୍ଡ କୁଣ୍ଡାଏ। ମାନେ ଏମିତିକି ମୁହଁରେ ଯୋଉ ଲଗାନ୍ତି ବି ମୁଁ କିଛି ଲଗାଏନି। ଶାଢୀ ଦିଟା ପିନ୍ଧିଥିଲି ହେଲା ବହୁତ ମାନେ ନୂଆ ବା ହେଇକି ବି ସମସ୍ତେ କୁହନ୍ତି ଆମ ଘରୁ ଯିଏ ଆସିଥିବେ କହିବେ ପାଲୁଣି ଭଳିଆ ରହୁଛି। ଆଉ ସେ ଭିତର କଥା କିଏ ବୁଝିପାରିବ କୁହ ତମେ? ଭିତର କଥା କିଏ ବୁଝିପାରିବେ କି? ତାପରେ ଆସ୍ତେ ଆସ୍ତେ ମାନେ ଭଗବାନ କୁହନ୍ତିନି ଦୁଃଖ ପରେ ସୁଖ ଦିଅନ୍ତି। ସେଠୁ ତାପରେ ବହୁତ ବି ସିଏ କଷ୍ଟ ପାଇଚନ୍ତି। ବହୁତ୍ ମାନେ ଚବିଶି ଘଣ୍ଟା ଡ୍ୟୁଟି କରିକି ତାଙ୍କ ଆଣ୍ଠୁ ଫାଣ୍ଠୁ ଧରିଲା। ଭଗବାନ୍ ଙ୍କ ଆଗରେ ବୋହୁତ୍ କାନ୍ଦିଚି କାହିଁକି ତାଙ୍କୁ ଏତେ କଷ୍ଟ ଦୋଉଚ। ତାପରେ ତାଙ୍କ ଦରମା ବଢ଼ିଲା ପୋଷ୍ଟ୍ ବି ଅ ମାନେ ତାଙ୍କର ଆ ଧର ସେ ଶି ସିକ୍ୟୁରିଟି ଗାର୍ଡ ଥିଲେ। ତା ପରକୁ ସୁପର୍ ଭାଇଜର୍ ହେଇଗଲେ। ହଁ ସେଇ ଦିନଠୁ ମାନେ ଆମର ଟିକେ ପରିବର୍ତ୍ତନ ହେଇଗଲା। ଆମେ ଟିକେ ସତ କଥା ମୁଁ ଭଲରେ ପିନ୍ଧା ପିନ୍ଧି କରି ପାରୁଚି। ଆଉ ଖାଦ୍ୟ ବି ଖାଇ ପାରୁଚି। ଯାହା ଇଚ୍ଛା ହୋଉଚି ପିନ୍ଧି ପାରୁଚି।
ଯାହା ଇଚ୍ଛା ହୋଉଛି ହଁ।
ହଁ ଏବେ ମାନେ ମୋ ଜୀବନରେ ଏବେ ମାନେ ମୋ ବାହାଘର ପରେ ଭୋହୁତ୍ କଷ୍ଟ ପାଇଚି କାନ୍ଦିଚି ଏମିତି ଗୋଟାଏ ରାତି ତି ନାହିଁ। କିନ୍ତୁ ଏ ବିଗତ ମୋ ଝିଅ ହେଲା ପରେ ମୋ ଝିଅ ହିଁ ମୋ ପାଇଁ ଲକି। ମୁଁ ଏଇ ଦି ତିନି ବର୍ଷ ହେଲା ବୋହୁ ଯାହା ଖାଏ ନଖାଏ କିନ୍ତୁ ବୋହୁତ୍ ଶାନ୍ତିରେ ଅଛି ବୋହୁତ୍।
ଏମିତି ଆଉ ସବୁ ଆଉ କଥା। କିନ୍ତୁ ସମେସ୍ତେ ଆଉ ମନ କଥାଟା ସମେସ୍ତେ ବୁଝନ୍ତିନି କି ଜାଣନ୍ତିନି। ଓପୁରୁକୁ ଯୋଉଟା ଦେଖା ହୁଏ। ସେଇଟା କେବେ ସବୁ ସତ ହୋଇ ନଥାଏ। ହେଲା ଏ
ହଁ।
ମତେ ମାନେ ଭଲ ଲା କହି ଆସୁନି ବନେଇ ଚୁନେଇ କାହାଣୀ ଯୋଉଟା ସତ କଥା ମୋତେ ଯିଏ ପ ପଚାରନ୍ତି ମୁଁ କହି ଦିଏ ମୁଁ କିଛି ଲୁଚେଇ ବି ପାରେନି ଏଇ ସବୁ କଥା।
ଯେତିକି ମିସିଲି ତମେ ବୋହୁତ୍ ମାନେ ମିଶିଙ୍ଗ। ମାନେ ବୋହୁତ୍ ସାଙ୍ଗେ ସାଙ୍ଗେ ଜଣଙ୍କ ସହିତ ମିଶି ଯିବ।
ହଁ ମୁଁ ମିଶି ଯିବି, ଭଲ୍ ପାଇବି। ଆ ଭଲ୍ ପାଇ ଯିବି, ମିଶିଯିବି କିନ୍ତୁ ମତେ ସତ କଥା ଯିଏ ଏମିତିଆ କାମ ମୋ ସାଙ୍ଗରେ କଲେ, ମତେ ସେଇଟା ବୋହୁତ୍ କଷ୍ଟ ଦିଏ, ମୋ ପଛରେ ଗପିଲେ
ହେଲା ଭଲ ହୋଉ ଭଲରେ ରହ କିନ୍ତୁ ଏମିତି କିଛି କରିବୁନି କି ତୁ ସମସ୍ତଙ୍କ ଆଗେରେ ଖରାପ୍ ହେଇ କଁ ହେଇ ଥିଲା? ମାନେ ଏଇନା ଦେଖ୍ କେତେ ଭଲରେ ଚାଲଚି, ତ ଆଗୁକୁ କଣ ହବ ହେଟା କହିହବ କି? ଯେତେ ଭଲ ରେ ମିଶିବୁ, ତୋ ସାଙ୍ଗରେ ବି ଭଲରେ ମିସିବୁ, ହଁ
ମୁଁ ବି ଭୋ ବୋହୁତ୍ ଥର ଭାବେ ମୁଁ ଏ ମୁଁ ବି ସେମ୍ ଏଇନା ତ ଭଲ। ଭଲ, ଆଗ କଥା କିଏ ଭାବୁଚି, ବାହାଘର ପରେ ଯଦି ସେ ବଦଳି ଯିବ। କିଛି ନାଇଁ, ଉଁ ସେମିତି ରହିବା ଯେମିତି ଏଇ ଏଇନା ରହିଛେ ସେମିତି ରହିବା। କିଛି ନାଇଁ ଯେତେବେଳେ କିଛି ସୁଖ ଆମକୁ ମିଳୁଚି ତାକୁ ଉପଭୋଗ କର। ଆଉ ଭବିଷ୍ୟତ କଥା ଭାବିକି ବର୍ତମାନକୁ ବି ନଷ୍ଟ କରିବା ଭଲ ନୁହଁ। ଆଉ ହଁ। ଜଣଙ୍କ ଠାରୁ ବି ଆମେ ଧୋକା ଖାଇକି ସମସ୍ତଙ୍କୁ ସେଇଟା ବି ଭାବି ବା
ମୁଁ କେବେଠୁ ମାନେ ୟାଙ୍କୁ କହିଚି କି ମ ମତେ ତମ ବଡ଼ ଭାଉଜଙ୍କ ନମ୍ବର ଦିଅ, ସେ ମତେ କୁହେ କି ଆଉ ତୁ କିଛି ଦେନି ମୋ ମାନେ ସେ ଯୋଉ ଆମର ନାଇଁ ସୋସିଆଲ୍ ମିଡ଼ିଆରେ ଇନଷ୍ଟାଗ୍ରାମ୍ ହେରିଆ, ତୁ କିଛି ଦେନା ମୋ ଭାଉଜ ଦେଖି ଦବ। କାଳେ କଁ କହିବ, ମୁଁ କହିଲି କଁ କହିବେ, ଯେମିତି ମୁଁ ସାନ ଭାଉଜ ସହିତ ମିଶିଲି ସେମିତି ବଡ଼ ଭାଉଜ ସହିତ ମିଶିବି, ତମେ ମତେ ଫୋନ୍ ନମ୍ବର ଟା ଆଗେ ଦିଅ। ନା ନାଇଁ ତ ମାନେ ସିଏ ବୋହୁତ୍ ଡ଼ରେ ନା ତ ସେଥିପାଇଁ ଏମତି। ମୁଁ କହିବି ମୁଁ ମିଶିଲେ ତ ମୁଁ ଜାଣିବି, ଜଣେ କେମିତି କଣ ସେ ମତେ ସପୋର୍ଟ କରିବ କି ନାଇଁ।
ଆଚ୍ଛା। ନାହିଁ ନାଇଁ ସେଥେରେ କିଛି ନାଇଁ।
ୟେ ମାନେ ବୋହୁତ୍ ଇଏ କରି ଇନଷ୍ଟାଗ୍ରାମ୍ ରେ ମୁଁ ବୋହୁତ୍ ଥର ତମକୁ ଇଏ କରିଛି, ତାପରେ ତ ଘରୁ ଗଲି ତମେ ଜାଣିଲ କି ସିଏ ମୁଁ।
ହଁ ହଁ ତୁ ନ କହିଥିଲେ ବି ମୁଁ ଜାଣିପାରିନଥାନ୍ତି କାହିଁକି ନା ମୁଁ ଭଲ ନା ଜାଣିନି ନା ଆ ଭଲ ନା ତମର ଜାଣିନି ତାପରେ ବି ହେଠୁ ଆଉ ଡିପିରେ ବି ଫଟ ଅଲଗା ଅଛି ନା ମାନେ ଅଲଗା ଟାଇପ୍ ର ଅଛି ଫଟ ଏମତି ଆଉ।
ଆଉ। ଉଁ ଗୋଟେ କାମ କରିବ ସେଇ ଯୋଉ ଦାସବୋଡ ଯୋଉ ନାଇଁ ସେଇଠିକି ଯାଇକି ଚେକ୍ କରିବ ତମର ହେଲା। ରିଫ୍ରେଶ କରିକି କେତେ କଣ ଗପିକି କେତେ ପଇସା ଆସୁଛି ଜାଣିପାରିବ।
ସେଇଟା ମୋର ଦେଖଉ ଯିବା କଣ ତିନିଟା ଇଏ ଶ ହେଇଗଲାଣି ଆଉ ଦିଇଟା ଥିଲା।
ନା ନା ଏ ସେଠଟି ନୁହଁ ମେନୁ କୁ ଯିବ ପୁଣି ହେଲା। ଆଉ ଥରେ ଯୋଉ ମେନୁ ଲେଖା ହେଇଛି ମେନୁ କୁ ଯିବ। ସେଠି ଦେଖାହେବ କଣ କହିଲ କନଫେନ୍ସନ୍ ଡ୍ୟାାସବୋର୍ଡ଼। ହେଲା ସେଇଥିରେ କ୍ଲିକ୍ କଲେ ହାଡୁ କ୍ଲିକ୍ କରିବ। ଜେନେରାଲ କଁ ଗୋଟେ ଏମତି ଆସିବ ମୁଁ ପଢିକି କହିବି ହେଲା ମନ ନାଇଁ, ଆଡୁ ତା ତାପରେ ସେଇଥିରେ ଦେଖିବ ଆଉ ହଁ ହୁଁ।
ହଉ ଆଉ
ହଉ ହଉ ଆଉ ଆଉ ବାତ୍ତା ଟିକି ସମାପ୍ତ କରୁଚି। ପୁଣି ମୁଁ ଆଉଥରେ ମନ ପକେଇବି ଆମର ଦଶ ମିନିଟ୍ ହେଇଗଲା। ଆଛା ଓ ଥିବେ ଆପରେ ଥିବ। ହୁଁ ପାଂସଟା ତେର